ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲ ମାନେ ମୋ ଭୟସ ଆପଣଙ୍କୁ ଶୁଭାଯାଉଛି?
ହଁ ହଁ ଏବେ ଶୁଣାଯାଉଛି।
ମାନେ ପୁରା ଶୁଭାଯାଉଛି ଟି?
ହଁ ଶୁଣା ଯାଉଚି।
ଓହୋ ହୋଉ। ଆକ୍ଚୁଆଲି ଆପଣ ସେଥି ଯୋଉ କହିଥିଲେ ମତେ କଲ୍ ପାଇଁ ମୁଁ ଆଚୁଆଲି ବ୍ୟସ୍ତ ଥିଲି ସେ ଆପଣଙ୍କୁ କହିପାରିଲିନି କାମ ପାଇଁ।
ହଁଁ କିଛି ପ୍ରୋବ୍ଲେମ ନାହିଁ ସେଟା ହୁଏ ମୁଁ ବି ଏମିତି କହିଦେଇଥିବି ଟାଇମ ଥିବ ସେଇ ଟାଇମ ରେ କଥା ହେଇପାରିବିନି। କଣ କିଏ ନାଶ ଭାରି କି କଣ?
ଆଚ୍ଛା ହଁ ସେଇଟା ସତ କଥା। ପୁଣି ଆପଣଙ୍କୁ ରାତିରେ ଆପଣ କିଛି ଅସୁବିଧା ନାଇଁ ରାତିରେ କାମ
କଣ କହିଲ?
ମୁଁ କହିଲି ଆପଣ କିଛି ଅସୁବିଧା ନାହିଁ ହେଇଠି ମାନେ
ନା ନା ଏମିତି କିଛି ନାହିଁ ଏଇ କେତିକି ସମୟ ନଅଟା ସାଢେ ନଅ ପରେ ତ ଏବେ ଆଉ ଝିଅ ଦିଟା ଅଛୁ। ଛନ୍ତି ସେ କଲ କରନ୍ତି ଏମିତି ଗୋଟେ ଦିଟା ଯଉ କଣ କରୁଥିଲେ କି ଏବେ?
ମୁଁଠି ବାପାଙ୍କ ସହ ବାହାରକୁ ଯାଇଥିଲି ତ ଏବେ ଆସିକି ଯଷ୍ଟ ଆପଣ ଅଚୁଆଳି ମୁଁ ଆ ଆଜି ତ ସଣ୍ଡେ ଥିଲା ବସିକି ଆଗ ଗାଡି ସଫା କଲେ ଚାରିଟା ବେଳେ।
ହୁଁ।
କାଲି ଜଲେଜ ଯିବି ଗାଡି ସଫା ତାପରେ ରଖି ତାଲେ ଗଲି କ୍ରିକେଟ୍ ଖେଳିବାକୁ। ତାପରେ ଆସିକି ତାପରେ ଗାଡି ବସିକି ଆମେ ଖେଥିଲୁ ମାନେ ତାପରେ ଏମିତି ଅଛନ୍ତି ଜଣେ ପିଲା ହ୍ୟାଲୋ ତାପ ଆଜ୍ଞା ତାପରେ ବି ଖେଲଥିଲେ ତାପରେ ବ ସେ ଗାଡି ପଲି ଗାଡି ପଲିସ କିଲି ତାପରେ ପଲିସ କଲା ପରେ ଟିକେ ଏମିତି ବୁଲାବୁଲି କରୁଥିଲି। ତ ଏବେ ଫ୍ରି ତ ଆପଣଙ୍କୁ କହିଦେଲି କି କଲ୍ କରି
ଓଁ ନାଇଁ ରବିବାର ଜିନିଷ ତ ସମସ୍ତେ ବି ଯିବେ ଆମ ବି ରବିବାର ସବୁ ଯେତେ ସବୁ ଘର ଅପରିସାର ଯାହାବି ଥିବ ସେ ସବୁ ସଫା ହବ ତାପରେ ମୁଁ କଣ କରେ ନା ଅଟା ଚ ଟିକେ ପେଶିକି ରଖିଦିଏ କାରଣ ମୋର ଟିକେ କାନ୍ଧ ପେନ୍ ହୁଏ ମୁଁ ଡେଲି ସବ ସବୁ ଦିନି ଅଟା ଚକଟିକି ତାକୁ କରିବା ପାଇଁ ଯାହା ହେଲେ ପ୍ରୋବ୍ଲେୁ ହୁଏ ରଖିଦିଏ ତାକୁ ତାପରେ ମସଲା ସବୁ କୁ ବନେଇକି ବି ରଖିଦିଏ ହୋଟେଲରେ ଯେମିତି କରନ୍ତିନି? ସବୁ ଏକାଠି ବନେଇକି ଗୋଟେ ସପ୍ତାହ ପାଇଁ ତାକୁ ପୁରା ଭାଜିକି ମସଲା ପୁରା ଭାଜିକି ବନେଇଦିଏ। ତାପରେ କେତେବେଳେ ମନ ହେଲା ବନେଇବା ପାଇଁ ଆଳୁ ଟିକେ ସିଜେଇ ଦେଲୁ। ଖାଲି ତେଲରେ ମସଲା ପକେଇଦେଲି ଦି ମିନିଟ ବାଦ ଚଲେଇଥିବେ କି ନାଇଁ ଆଳୁ ଚକଟା ପକେଦେଇ ସେ ହେଇଗଲା ଆଳୁ ଝୋଳ।
ଓହୋ ବୁଝିଲି କଣ ଅପାୟ ମାନେ? ହଁ ଆଜ୍ଞା ସବୁବେଳେ ଦିନବେଳେ ମୋର ବି ସେ ବହୁତ ସକାଳୁ ଉଠିଲେ ଏଇଟା କର ସେମିତି ଦିନ ବେଳେ ଆପଣଙ୍କ ତ ମାନେ ଆପଣ ମାନେ ଆପଣ ଆପଣ ଆଇଁଷ ମାନେ ଖାଉନାହାନ୍ତି ନା ଆପଣ?
ହଁ ମୁଁ ଖାଇନି।
ତାମର ମୋବ ଆମ ଯଦି ଖାଏ ତ ଆମ ସକାଳେ କିଛି ସକାଳେ ଆମର କିଛି ଜିନିଷ କର। ପୁଣି ତାପରେ ରାତିରେ ତ ପୁଣି ତାପରେ ରାତିରେ ଆଉ କିଛି ଜିନିଷ କର, ତ ଏମିତି ସମୟ ହେଇଯାଉଛି, ଘରୁ ଘରୁ ତ ମୋ ବୋଉ ବି ସେମିତି ବ୍ୟସ୍ତ ହେଇଯାଉଛି, ରବିବାର ଦିନ ସମସ୍ତେ ବ୍ୟସ୍ତ।
ରବିବାର ଦିନ ତାପରେ ସକାଳେ ଦିନ କଣ ମାଛ ଭଜା ହେଲା କି ଆମ୍ବ ଟିକେ ଏ ଯୋଉ ସରି ଯୋଉ ଅଣ୍ଡା ଆମ୍ବଲେଟ୍ ଟିକେ ହେଲା, ତାପରେ ବେଳା ପାଇଁକି ସି, ତାପରେ ରାତି ପୁଣି ଯଦି କାହାର ମନ ହେଲା ପୁଣି ଟିକେ ଚିକେନ କଷା। ଏ କଣ ଟିକେ ଚାଲିବ।
ହଁ ଏଇ ଏଇଟା ତ ସତ କଥା ଏଇଟା ତ ମାନେ ଏଇଟା ତ ପୁରା ମାନେ ମାନେ- ମାନେ-ମାନେ ସତ କଥା ପ୍ରାୟ କାରଣ ଏଇଟା ମୁଁ ବି ତ ସେଇଆ କରେ, ଚିକେନ ତ ମୋର ଅଲ୍ ଟାଇମ୍ ଫେବ୍ରାଇଟ୍।
ହଁ ନାଇଁ ଚିକେନ ପୋଡା କେବେ ଖାଇଛ କି ନାଇଁ ଯୋଉ ବେସର ମସଲା ପୋଡା?
ଆଁ।
ଚିକେନ ପୋଡ଼ା ପୋଡ଼ା ପୁଡ଼ା ପୁଡ଼ା ପୋଡା ନୁହେଁ। ପୁଡା ମାନେ ପୁଡା ମାନେ ଚୁଲିରେ ତ ପୁଡି ହବନି ଯୋଉ ସୋରିଷ ମସଲା ଦିଅନ୍ତି ଲାଷ୍ଟରେ।
ନା ଖାଇନି ସେଇଟା କେବେ।
ସେଇ କଷା ଖାଇବ ଥରେ ଭଲ ଏମିତି ନର୍ମାଲ
ମାନେ ସେଇଟା କେମିତି ହବ ମତେ କହୁନାହାନ୍ତି, ମୁଁ ଅକ୍ଚୁଆଲି ମୁଁ ଚିକେ ମାନେ ଆକ୍ଚୁଆଲି ମୁଁ ଚିକେନକୁ ସବୁ ଦିନ ଆକ୍ଚୁଆଲି ମୁଁ ନିଜେ ତିଆରି କରେ ଖାଇଲେ ହେଲା, ତ ମୁଁ ସବୁ ଜାଣି ତ ଆପଣ କହୁନାନ୍ତି ଚିକେ ସେଇଟା କେମିତି କଣ ହୁଏ ଥରେ ଟ୍ରାଏ କରିବା।
ହଁ ଦେଖ ମସଲା ଆଗ ବନେଇଦବ ଅଦା ରସୁଣ ଅ ପିଆଜ ତମ ଇଚ୍ଛା ହେଲେ ଦବ ନହେଲେ ନାହିଁ। ଏଛି ଜରୁରୀ ଏତେ ନାହିଁ, ତାପରେ ପିଆଜ କୁ ଭାଜିଦବ ସୋରିଷ ତେଲରେ ବେଶୀ ବନେଇବ। ସୋରିଷ ତେଲ ପିଆଜ ଭାଜି ହେଇଗଲା ମସଲା ଦେଇଦବ। ମସଲା ଟିକେ କସି ହେଇଆସିଲା, ତା ଲୁଣ ଦେଇଦବ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ
ଆଜ୍ଞା।
ଚିକେନ ମସଲା
ଆଜ୍ଞା।
ଏମିତି ସବୁ ମସଲା ତାକୁ ଦେଇଦବ ଦେଇକି ଟମାଟୋ ଦେଇଦବ। ତାପ ଟମାଟୋ କଷିହେଇକି ଏମିତି ତା ତେଲ ବାହାରିଯିବ। ମସଲାର ତେଲ ବାହାରିଯିବ ଚିକେନ ଦେଇଦବ ଆକୁ କଷିଦବ। ତ ଚିକେନ କଷିବ। ପାଣି ଦବନି ସେ ତାର ନିଜ ପାଣି ବାହାରିବ ନା ଚିକେନର ପାଣି ବାହାରିବ ତାକୁ ସିଝେଇଲେ।
ଏ ବିନା ପାଣି?
ବିନା ପାଣିରେ ବିନା ପାଣି ଦବା ଆବଶ୍ୟକତା ପଡିଲା, ଚିକେନ ସିଝି ଗଲା ଚିକେନର ପାଣି ମଲା ପରେ ଯଦି ତମେ ପାଣି ଦବା ଆଉ ଆଇଁଷ ଏଣ୍ଡା ହବନି ନହେଲେ ଟିକେ ଆଇଁଷ ସ୍ମେଲ ଟା ହୁଏ ତମେ ତା ଚିକେନ କସିଲା ବେଳେ ତା ପାଣି ମରିବ ସେଇ ପୁରା ପୁରା ଧିମି ଆଂଞ୍ଚରେ ଦବ। ପାଣି ମରିଗଲା ପରେ ଯଦି ଆବଶ୍ ପଡିଲା ସିଗ ମାନେ ହେଇନି କି ଆଉ ଟିକେ ଦରକାର ଟିକେ ପାଣିଆ ପାଣି ଯୁକ୍ ଯୁକ କିଆ ହେଇଥିବ ଖାଇବାକୁ ରୁଟିରେ ତ ପାଣି ଟିକେ ଗରମ ପାଣି ମିଶିବ ନହେଲେ ନାହିଁ। ଯେ ତମକୁ କଷିବ ତମକୁ ଚିକେନ ର ପାଣି ମରିଯିବ ହବା ମାନେ ଚିକେନ ପାଖାପାଖି ଏଇଟି ପସେଣ୍ଟ ହେଇଯାଇଥିବ ସିଝି ଯାଇଥିବ ଏଇଟି ପସେଣ୍ଟ ହେଇଯାଇଥିବ ସେତେବେଳେ ଅଧ ଚାମଚ ଗୋଟ ଗୋଟେ ଚାମଚ ନେଇକି ଚିକେନ ମାନେ ନେଇକି କେତେ କଣ ଅଧା କେଜି ନା କେଜି ଆଣୁଚ। ଅଧା ଚାମଚ କି ଗୋଟେ ଚାମଚ ମସଲା ବଟା ଯୋଉ ସୋରିଷ ମସଲା ବଟା ଯେମିତି ହୁଏ।
ହଁ ମନା ମନା ମାନେ ମାଛ ବେସର ହୁଏ।
ହଁ ହଁ ହଁ ମାଛ ବେସର ଯୋଉ ବଟା ରେ ହୁଏ ସେଇଥିରୁ ଅଧ ଚାମଚ। ଖଣ୍ଡେ ପକେଇଦବ ଅଧ ଚାମଚ କି ଗୋଟେ ଚାମଚ ଦେଖିକି
ଆଜ୍ଞା ବୁଝିଲି ବୁଝିଲି।
ପାଞ୍ଚ ଦଶ ମିନିଟ୍ ତାକୁ ଯେମିତି କଷାଯାଏ କଷିବ ପାଣି ଟିକେ ଯଦି ଇଚ୍ଛା ହବ ଦବ ନହେଲେ ନାଇଁ। ସେଇ ଏଇ ପୋଡାରେ ପାଣି ଦେଲେ ଏତେ ଭଲ ଲାଗନି ଶୁଖା ରଖିବ। ମାନେ ବେଶୀ ପାଣି ନାହିଁ କି ବେଶୀ ଇଏ ନାହିଁ ତାପରେ ଦେଖିବ କେତେ ଭଲ ଲାଗିବ ମୁଁ ବି ମତେ ଚିକେନର ସ୍ମେଲଟା ବିଲକୁଲ ମାନେ ଏତେ ଖରାପ ଲାଗେ କଣ ପାଇଁ କେ ଆଣି। ସେଇଥିପାଇଁ ତ ଧୀରେ ଧୀରେ ଛାଡିଦେଲି। କିନ୍ତୁ ଯୋଉ ବେସର ମସଲା ପକେଇବି ତାର ଯୋଉ ଆଇଁଷିଆ ଗନ୍ଧ ସ୍ମେଲ ଟା ଲାଗେନି।
ଆଜ୍ଞା କିନ୍ତୁ ମାନେ ଆମ ଯୋ ମାନେ ଆମର ଅଜାରସୁଣ ପେଷ୍ଟ ପାକରେ ରେଶି ମସଲା ପକେଲେ କିଛି ଅସୁବିଧା ହେବନିଟି?
ନା ନା କିଛି ଅସୁବିଧା ହବନି ପତ୍ର ପୋଡା ସେ ଏମିତି ତମେ ଦବ ନା। ଚାମଚ ଟି କି ଅଧଚାମଚ ଚାମଚ ଦବନି କେବେ ଯଦି ଚେଷ୍ଟା କରିବ ଗୋଟେ ଥର ଅଧ ଚାମଚ ଫାଷ୍ଟ ଦବ ଯଦି ଭଲ ଲାଗିଲା ନେକ୍ସ ଟାଇମ୍ ଆଉ ଗୋଟେ ଚାମଚ ହିଁ ଦେବ। ନହେଲେ ଫାଷ୍ଟ ଟାଇମ କେବେ ଜଣା ବି ପଡିବନି ତମେ ବେସ
ଆଜ୍ଞା ବଢିଆ ତ କେବେ ଟ୍ରାଏ କରିଆ ମୁ ହଲେ କଲେ ମଗେଇ ବୋହୁ କହିବି ନଲେ କେବେ ନିଜେ ଟ୍ରାଏ କରିବି ଏଇ ଜିନିଷଟା।
ଏନେ ବୋଉକୁ କହିବେ ଯଦି ଖରାପ ହେଲା ମାଡ ଖାଇବେ ତେଣୁ ଆଗ ସବୁ କାଢିଦେବେ କିଛି ଦି ଚାରି ପିସ ର ହିଙ୍ଗୀ ସେଇଦିରେ
ଆଜ୍ଞା ନା ନା ମାଡ ଖାଇବେନି ମୁଁ ତ ମୋ ସେ ସବୁବେଳେ କରେ ଆପଣ ଧନ୍ୟବାଦ ଆପଣ ମତେ ଏତେ କହି କହିଲେ ଏଇଡ଼ା ମୁଁ ସେ ଟ୍ରାଏ କରିବି। ଆକଚୁଆଲି ମୁଁ ଚିକେନ ଉପରେ ସବୁ ନିଜେ କରିଛି ଚିକେନ ସବୁ ଆଇଟମ ମୁ ନିଜେ ହିଁ କରେ ଆକଚୁଆଲି ଚିକେନଟା ଏତେ ଭଲ ଲାଗେ ଯେହେତୁ ମୁଁ ଚିକେନ ମତେ ମୁଁ ନିଜେ କଲେ ଖାଏ ମୋ ବୋଉ କଲେ ମତେ ପସନ୍ଦ ମାନେ ଭଲ ଲାଗେନି। ତ ମୁଁ ଯେବେ ମୁଁ ଫ୍ରି ଟାଇ ବାହାରୁଚି ମୁଁ ସବୁବେଳେ ରୋଷେଇ କରେ ଚିକେନ ଉପରେ ତ କରି ଖାଏ ତ ଏଇଟା ଥରେ ଟ୍ରାଏ କରିବା।
ମୋର ବି କେବେ ମୁଁ ବି କେବେ ଚିକେନ ମୋର କେବେ ଭଲ ହୁଏନି ଯେତେ କଲେବି କେବେ ଚିକେନ ହୁଅନି ମାଛ ଯୋଡ କେବେ ଭଲ ହୁଏନି ମାଛଭଜା ହେଇଯିବ କିନ୍ତୁ ଚିକେନ ଚି କେନ ବିରିୟାନୀ କରିବି ଭଲ କିନ୍ତୁ ଚିକେନ ତରକାରୀ ତ ମୋ ହାତରେ ହୁଏନି ଆଉ।
ଚିକେନ ମୁ ଆପ ପପ ଆଜ୍ଞା କୁହନ୍ତୁ।
ତମେ ଯେମିତି କଣ ମସଲା କଷିକି କରନ ନା ଅଲଗା କିଛି
ମୁଁଁ ହା ମୁଁ ଯମା ଆପଣଙ୍କୁ ମୁଁ ଦିଟା ପ୍ରୋସରେକରେ ଦିଟା ଦରେଶ ଅଛି। ଗୋଟେ ଥରକରେ ଏକଚୁଆଲି ମୁଁ ଥରେ କଲେ ମାନେ ଚିକେନ ମାନେ ମାନର ମ ମାନ ଚିକେନକୁ ଧୋଇଦେଲି ତା ଦେହରେ ଅଦରଶେ ତାକୁ ତା ଦେହରେ ଲେମ୍ବୁ ଚିପୁଡଲିି ତା ଦେହରେ ଦହି ପକେଇଲେ ଦେନ୍ ତାପରେ ତା ସେ ମାନେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ଧନିଆଗୁଣ୍ଡ ଉଁ ମାନେ କିଛି ମାନେ ଯୋଉ ରାଗ ଆମର ଯୋଉ ଚିକେନ୍ ମସଲା ତାପରେ ଯୋଉ କାଶ୍ମୀରଚିଲି ପକେଇଦେଲି ତାନେ ତା ମାନେ ଦହି ପକେଇଲି, ହ୍ୟାଲୋ।
ହୁଁ।
ତ ଦହି ପକେଇ ତାକୁ ପୁରା ଘାଣ୍ଟକି ପନ୍ଦର ମିନିଟ୍ ରଖିଦେବି ମାନେ ବାହାରେ। ମାନେ ମ୍ୟାକ୍ଷ୍ ସିମମ୍ ପନ୍ଦର ମିନଟିରୁ ଅଧଘଣ୍ଟେ ହେଲା। ତ ସେଇ ଟାଇମ୍ରେ ମୁଁ ମୋର ଆଳୁ କାଟିଦେଲି ପିଆଜ କାଟିଦେଲି ଟମାଟୋ କାଟିଦେଲି ତ ତାପରେ ପିଆଜ ତ ପିଆଜ ତାପରେ ଭାଜିଦେବେ ପିଆଜ ପିଆଜ ଭଜା ପିଆଜ ଭଜା ହେଲା ପରେ ଡାଇରେକ୍ଟ୍ ଚିକେନ ପକେଇବି। ମାନେ ଯୋଉଟାକୁ ମାନେ ଯୋଟାକୁ ମୁଁ ଘଣ୍ଟିକି ରଖଥିବି ହାତରେ କଞ୍ଚା ଚିକେନ୍
ହୁଁ।
ତାକୁ ପକେଇଦେଲି ତାପରେ ତାକୁ କଷିକି ତାପରେ ଆଳୁ ପକେଇଦେଲି। ତାପରେ ତାକୁ ଟମାଟ ଦେଲି ଦେନ୍ କୁ ତାରେ ଏମତି ଘାଣ୍ଟ ଘୁଣ୍ଟି କରିକି ତ ଗୋଟେ ମିଡିୟମ୍ ଫ୍ଲେମରେ ତାକୁ ରଖିଲି ପାଞ୍ଚ ଦଶ ମିନିଟ୍ ସିଝିବାକୁ ତ ତାପରେ ତା ସେ ପାଣିଦେଲି ତାପରେ ତାପରେ ଆଉ କିଛି ସମୟ କସିଲା ପରେ ସେ ହେଇଗଲା। ଆ-ଆଉ ଗୋଟେ ପ୍ରୋସେସ ଅଛି ମୁ ମାନେ ମୁଁ ତ ବୋହୁତ୍ ଥର ଚିକେନ୍ କରେ। ଆଉ ଗୋଟେ ପ୍ରସେସ୍ ରେ ମୁଁ କଣ କରେ ଖାଲି ଚିକେନ ଦିଅନ୍ତି ଆପଣ କହିଲେ କହିନି ଚିକେନ୍ ମୁଁ ଧୋଇକି ତା ଦେହରେ ଲେମ୍ବୁ ଚିପୁଡ଼ିକି ରଖିଦେବି, ତା ପରେ ଗୋଟେ ଜାଗାରେ ଆମର ମାନେ ଯେମିତି ପିଆଜ କଷିଦେଇଥାନ୍ତି ତା ପରେ ମସଲା କଷା ହେଲେ ଯେମିତି ସବୁ ମସଲା ସବୁ ପକା ହୁଏ ସେମିତି।
ଆଚ୍ଛା ଲେମ୍ବୁ ଟା କଣ ପାଇଁ ଚି ଚିପୁଡ ମାନେ ସେଇଟା ମୁଁ ବହୁତ୍ ଜାଗାରେ ଦେଖିଛି କିନ୍ତୁ ଜାଣିନି କଣ ପାଇଁ।
ପୁଣି ଯଦି କହିବ ଚିକେନ୍ ଟା ଆଇଁସିଆ ନହବ ମାନେ ଆଇଁସିଆ ଅଂଶ ତ ନ ରହୁବୋଲି।
ଆଚ୍ଛା ଏଇଥିପାଇଁ ତୋର ତାହେଲେ ମୋରେ ଏତେ ଆଇଁସିଆ ସ୍ମେଲ୍ ହୁଏ ଆଉ ତାହେଲେ ମୁଁ ବି ଯେବେ କରିବି ଇଆ ପରେ
ଆପଣ ମାନେ ମାଛ ମାନେ ଆଜ୍ଞା ମାନେ ଆପଣ ମାଛ ରେ ବି ଲେମ୍ବୁ ଚିପୁଡିବେ ନା କିଛି ଖଟା ଲାଗିବନି। ମାଛଟା ଆଇଁସିଆ ପୁଣି ଲାଗିବନି କାରଣ ଗୋଟେ ଗୋଟେ ମାଛ ମଲା ମାଛ କି ଆଇଁ ସିଆଁ ଲାଗେ। ମାନେ ଆପଣ ଆମିଷ ଜିନିଷ ଆପଣ ମାଛ, ମାଂସ, ମଟନ, ଚିକେନ ଯାହା କରିବେ ଲେମ୍ବୁ ଚିପୁଡ଼ ପୁଡିଲେ ଆପଣଙ୍କୁ ଆଇଁସିଆ ଲାଗିବନି ଜିନିଷଟା।
ତ କରେ ମାଛ ବି ଭଜା ଦେଖି ସେଇ ଭଜା ଟାଇମ୍ ରେ ତ ଭଲ ତା ପରେ ଘଣ୍ଟେ ଦି ଘଣ୍ଟା ଘରେ ରହି କଲେ ରୋଷେଇ ଘରଟା ଏତେ ଆଇଁଷ ଗନ୍ଧ। ହୁଏ ସେଇ ଗନ୍ଧ ଶୁଙ୍ଗିକି ମତେ ଧୀରେ ଧୀରେ ଅସକେଇ ଗଲି ପୁରା।
ଆଜ୍ଞା ତ ବୁଝିଲି ବୁଝିଲି ତ ସେ ଗଂଧଟା ତ ଯିବନି ବଟ୍ କିନ୍ତୁ ଆପଣ ପିଲାମାନେ ଲେମ୍ବୁ ଚିପୁଡ଼ିଲେ ଆଇଁଷ ହେତେ ବାସ୍ନା ହବନି ମାନେ ଟିକେ ବେଟର ହବ। ଆଉ ଆପଣ ଯଦି ମାନେ ଚି କିନ୍ତୁ ମାନେ ଚିକେନ୍ ମାଛ ଧୋଇଲା ପରେ ହାତରେ ଲେମ୍ବୁ ଚିପୁଡ଼ି ଦେଲେ ଲେମ୍ବୁ ଚିପୁଡି ତାଦେହରେ ଆମର ଯଉ ଆପଣ ସେଉ ମାନ ବାସ ସାବୁନ୍ ତ ଧୋଇଲା ହାତ ବି ଆଇଁସିଆ ଗନ୍ଧା ଏନି। ଲେମ୍ବୁ ରେ ସେଇ ତାର ଥାଏ ଜିନିଷ ଟା।
ମୁଁ କହିଲି ବୋଧେ କିଛି ଅଲଗା ଟେଷ୍ଟେ ଆସୁଥିବ କି କିଛି ଥିବ ମୁଁ ଆଉ ଜାଣିନି ଆଇଁଷ ସ୍ମେଲ ପାଇଁ
ଲେମ୍ବୁ ଟା ଚିପୁଡ଼ିଲେ ଆଇଁଷ ମାନେ ଆକ୍ଚୋଲି ନା ଲେମ୍ବୁ ଚିପୁଡ଼ିଲେ ଆମର କିଛି ଅଲଗା ଟେଷ୍ଟ ଲାଗେନି ବାସ୍ ଲେମ୍ବୁ ଚି ପାଇଲେ ଜିନିଷ ଟା ଆଇଁଷିଆ ଲାଗେନି ଆଇଁଷଆ ମାନେ ଚିକେନ ଟା ଆକ୍ଚୋଲି ମାନେ ବାହାରେ ଆପଣ ଖାଇବେ ତ ଟିକେ ତ ଟିକେ ସ୍ମେଲ ଥିବ ନା ଗୋଟେ ଗୋଟେ ଜାଗାରେ।
ହଁ ନିହାତି।
ତ ସେ ପ୍ରାୟ ଚିକେନ ଧୁଅନ୍ତିନି ସେ କଣ ଚିକେନ ପକେଇଦିଅନ୍ତି ଧୁଅନ୍ତି ମାନେ ଆମେ କଣ ତାକୁ ଫା ଆମେ ତାକୁ ଦି ତିିନ ଥର ଧୁଉଚେ କି ନାଇଁ। ଏ ସେ ସେମିତି ତାକୁ ଧୁଅନ୍ତିନି ସେ ତାକୁ ଅଳ୍ପ ସମୟ ଧୁଇକି ଦେନ୍ ତା ପରେ ତାକୁ ତା ଦେହରେ କଷି ଦେବେ ମୁଁ ଦେଖିଚି ଏମାନେ ସବୁ ମାନେ ସବୁ ପକଡା ଚିକେନ ପକଡା ସିଏ ତାଙ୍କର ମାନେ ତାଙ୍କର ତାଙ୍କ ମାନେ ସିଏ ତାଙ୍କ ଧର ମାନେ ବିକୁଛନ୍ତି ସରିଲା ପରେ ନା ସେ ଯୋଉ ଚିକେନ ଧୁଅନ୍ତିନି। ମାନେ ଡାଇରେକ୍ଟ ଆଣିଲେ ପାଞ୍ଚ କିଲ ସେ ଚିକେନ ସେମିତି ପକେଇ ଦେବେ। କଞ୍ଚେ ଚିକେନ ମାନେ କିଛି ଧୁଆ ହବନି ତା ସହିତ ମଇଳା ଫଇଳା ଲାଗିଥିବ ସେନ୍ତି ପକେଇ ଦେବେ।
ସେଟା ତମେ କୋହୁଛ ଆମ ଘରେ ବି କେତେଜଣ ଧୁଅନ୍ତିନି କହିବେ ସେମିତି ଟେଷ୍ଟେ ଆସେ ମତେ ଅସକିଆ ଲାଗେ ମୁଇଁ ଯେବେ ଖାଇବି ମୋର ଧୁଇବି।
ମତେ ସେଇତ ମତେ ସେମିତି ଅସକିଆ ଲାଗେ।
ମତେ ବି ଅସକିଆ ଲାଗେ କିନ୍ତୁ ବନାନ୍ତି ଥରେ ମୁଁ ଜାଣିନି ଖାଇ ଦେଇଚି ମୁଁ ପଚାରିଲି କେମିତି ବନାନ୍ତି ଧୁଇନି ଧୁଇଲାପରେ ଆଉ ଖାଇତ ସାରିଲିଣି ଆଉ କରିବି କଣ। ଯେତେ ଟେଷ୍ଟ ରେ ଆସିଲେ ବି ମୁଁ ଖାଇନି ନ ଧୁଇଁକି।
ମୁଁ କହୁଥୁଲି ଆପଣ ଏବେ ମାନେ ଫ୍ରୀ ଅଛନ୍ତି ଆଉ ଆଉ କିଛି ସମୟ ପରେ।
କଁ
ମୁଁ ଟିକେ ଆପଣ ଆଉ କିଛି ସମୟ ପରେ ମାନେ ଆପଣ ଏବେ ତାହେଲେ ଆପଣ ପା ନଅଟା ପରେ ଫ୍ରି ହେବେ। ଆଜ୍ଞା।